ହଁ ନମସ୍କାର କଣ କରୁ
ଏଇ ବସିଛି ଆଉ ତମେ କଣ କରୁଛ?
ହଁ ମୁଁ ଏଇ ଟ୍ୟୁସନ କରିଥିଲି ଆସିଲି ଏବେ ଆଉ।
ଓଃ ହଁ ଭଲ ଟ୍ୟୁସନ ଚାଲିଛି ଆଉ।
ଓଃ ହୋ ଆଜି ଆସିନଥିଲେ ଡେରିରେ ଆସିଲେ ଛୁଆ ଗୁଡା। ସେଇଥିଲାଗି ଆଉ।
ଓଃ ହୋ।
ତମେ ବୋଧେ ବ୍ୟସ୍ତ ଥିଲ ନା କଣ?
ବ୍ୟସ୍ତ ହଁ। ମାନେ କଲ ରେ ତ ବ୍ୟସ୍ତ ନଥିଲି ଇଆଡେ କାମ କରୁଥିଲି।
ଓଃ ହୋ ନାଇଁ ବିଜି ବିଜି ବାର ବାର ଦେଖଉଥିଲା ତ କଲ ଟ୍ରାଏ କରିଥିଲି।
ଓ ହୋ ନା ମୁଁ ଜାଣିନି କଣଟା ଥୁଆ ହେଇଥିଲା ସିଆଡେ। ଦେଖିନି।
ବୋଧେ ନେଟୱାର୍କ ପ୍ରୋବ୍ଲେମ ଥିବ କି କଣ ଥିବ ଆଉ।
ହୁଁ ସେଇ ତ ଏମିତି ବର୍ଷା ବି ହଉନି କିଛି ହଉନି ଏତେ ଗରମରେ ଫେରେ। ଆ ନେଟୱାର୍କ ପ୍ରୋବ୍ଲେମ ବି କେମିତି ହେଇଯାଉଛି ତାର।
ହଁ ବା ମୁଁ ପୁଣି ଛାତ ଉପରେ ଆସିକି ବସିଛି ତମକୁ କଲ୍ କରିମି ବୋଲି ଦେଖିଲା ବେଳକୁ ଏ ବିଜି ବିଜି ବିଜି ଦେଖୋଉଛି।
ଓଃ ହୋ ଛାତ ଉପରେ ଏକା ଯାଇକି ବସିଛ ଡର ଲାଗୁନି।
ନା ଡର କାଇଁ ଲାଗିବ ଏଇଠି ସମସ୍ତଙ୍କ ଘର ପାଖାପାଖି ତ ଡର ଲାଗୁନି।
ଓଃ ହୋ ଓହୋ।
ହଁ ଆଉ ଆଜି କଣ ଖାଇ। ନାଇଁ ପବନ କାହିଁ ଗଛ ପତ୍ର କିଛି ହଲୁନି।
ହୁଁ ହୁଁ ହୁଁ।
କାଇଁ କିଛି ହଲୁ ନାହାନ୍ତି।
ହଁ ଏତେ ଗରମ ହଉଛି ଟିକେ ପବନ ବି ଦଉନି।
ହଁ ପା ଆଜି କଣ ଖାଇଛନ୍ତି?
ଆଜି ମୁଁ ବିରିୟାନୀ ଖାଇଥିଲି।
ଓଃ ହୋ ଭେଜ ନନ୍ ଭେଜ।
ନା ଭେଜ ନା।
ହଁ ନିିରାମିଶ।
ହୁଁ।
ହଁ ବିରିୟାନୀ ସହିତ?
ବିରିୟାନୀ ସହିତ ରାଇତା ହେଇଥିଲା ରାଇତା ଖାଇଥିଲି ଆଉ ସାଧା ବି ହେଇଥିଲା। ସଜନା ଶୋଇ ଛୁଇ ଶାଗ ବି ଖାଇଥିଲି ସବୁ ମିକ୍ସ କରିକି ଖାଇ ଦେଇଦେଇଛି।
ଓହୋ ଆଉ ଚାରିଟା ବେଳେ ଆଜି କଣ କରୁଥିଲ?
ଚାରିଟା ବେଳେ ମୁଁ ଶୋଇ ପଡ଼ିଥିଲି ଆଜି। ଶୋଇପଡିଥିଲି ଲେଟ୍ କରିକି ଉଠିଲି ତ ବସିଚି ଆଉ। ତମେ କଣ ଖାଇଥିଲ ଖରାବେଳେ?
ମୁଁ ଖାଇଥିଲି ଭାତ ଡାଲମା ଭଜା ଖଟା। ଆଉ ଗୋଟେ କଣ ତ ହଁ ସାଲାଡ।
ହୁଁ ହୁଁ।
ଚାରିଟା ବେଳେ ପୁରା ପବନ ଦୋଉଥିଲା ଏବେ ଟୋଟାଲି କାଇଁ ଗଛ ପତ୍ର ଆଉ ହଲୁନାହିଁ।
ଉୁଁ ହୁଁ କୁଆଡେ ବୁଲା ବୁଲି ଯାଇଛ ଆଜି?
ନା ନା କୁଆଡେ ଯାଇନି ବୁଲିବି ଖରାରେ କିଏ କୁଆଡେ ଯାଉଛି ବୁଲିବାକୁ।
ଚାରିଟା ବେଡେ ବି ଯାଇନ।
ନାଇଁ ଚାରିଟା ବେଳେ କୁଆଡେ ଯିବି ମୁଁ କୁଆଡେ ଯାଏନି। ଏୟାକୁ।
ହଁ କୁଆଡେ ଯିବୁ ବି ଚାରିଟା ବେଳେ ବୁଲିବାକୁ। ମାର୍କେଟ ତ ଏତେ ଦୂର ହେଇଯାଉଛି ଆଉ ତମେ ଏ ତ ପାଖରେ ଥିବ ନା କଣ?
ହଁ ଆମର ମାର୍କେଟ ପୁରା ପାଖରେ।
ହଁ ଆମର ଏତେ ଦୂର ହେଇଯାଉଛି କୁଆଡେ ତ ଯାଇପାରୁନି ଆଉ କେହି ତ ନାହାନ୍ତି କିଏ ଗୋଟେ ମତେ ଆଣିକି ଖାଇବାପାଇଁ ଦେଇଦବ।
ଓ ସେଇ ଆମ ଯୋଉ ବାପାଙ୍କ ବାପା ଟିକେ ଆଣିଥିଲେ ବରା ଆଳୁକଷା ଖାଇଥିଲି।
ମତେ ଆଜି ଏତେ ଏତେ ଇଚ୍ଛା ହଉଥିଲା ସେଇୟା ଖାଇବାକୁ ବରା ଆଳୁ କଷା କେହି ନଥିଲେ ବୋଲିକି ତାପରେ ଆଉ ଖାଇଲିନି ଆଜି ବହୁତ ଇଚ୍ଛା ହଉଥିଲା। ଥିଲା ମାମାଉ କହୁଛି ମତେ ଆଣିକି ଦିଅ ଆଣିକି ଦିଅ ମୁଁ କାହାକୁ କହିବି ସେ ଆଣିକି ଦେବେ ବୋଲି। କେମିତି ହଉ ନହେଲେ ଛାଡ ଆଉ କଣ କରିବି।
ନାଇଁ ମୁଁ ମୋର ଟିକେ ଆଜି କାଇଁ ଖାଇବାକୁ ଇଚ୍ଛା ହେଲା ମଁ ବାପାଙ୍କୁ କହିଲି। ବାପା ଆଣିଦେଲେ।
ହୁଁ ହଁ।
ମୋ ଭାଇ ବି ହଁ ଘରେ ସମସ୍ତେ ଠିକ ଠାକ୍ ଅଛନ୍ତି। ଅଛନ୍ତି ଟିକେ ଏଇ ଖରା ଗରମ ହଉଛି ଆଉ କିଛି ବିରତି ତ ଲାଗୁଛି ଆଉ କିଛି ନୁହେଁ।
ହଁ ସେଇଟା ତ ସମସ୍ତେ ଙ୍କର ଅଛି ଆଉ କଣ କରିବା ଏବେ ଯାହାବି ହେଲେ ମାସ ଏ ଦେଢ଼ ମାସ ଆକୁ ସହିବାକୁ ପଡ଼ିବ।
ହଁ ଏବେ ବହୁତ ଗରମ ହଉଛି କାଲି ଏତେ ବର୍ଷା ହେଇକି ପୁଣି କେତେ ଗରମ।
ହୁଁ କାଲିତ ବର୍ଷା ହେଇକି ବର୍ଷା ହେଇକି ଛାଡି ଛାଡିଲା ଯେତେବେଳୁ ତା ପରଠୁ ତ ଏତେ ଗରମ ହଉ ଛି ଆଉ ବର୍ଷା ହେଇକି ବି କିଛି ଲାଭ ନାହିଁ।
ହଁ ପା ରାତିରେ ହେଲେ ଟିକେ ଶାନ୍ତିରେ ନିଦ ହେଇଯାଆନ୍ତା। ବର୍ଷା ହଉନି ବି ଗରମ ବି ହଉନି।
ହୁଁ।
ଗଛ ଆଗରୁ ଟିକେ ହଲୁଥିଲା ପବନ ଫବନ ଦଉଥିଲା ଏବେ ତ ଟୋଟାଲି ଆଉ ଦଉନି।
ସେଇଆ ଗଛ କୁ କଣ ହେଇଯାଇଛି ଗ ଗଛ ବି କହୁଛି ମୁଁ ପବନ ଦେବିନି ଆମ ଉପରେ ଭାରି ଅତ୍ୟାଚାର କରୁଛନ୍ତି। ସୂର୍ଯ୍ୟ ଗଛ ସମସ୍ତେ।
ସମସ୍ତେ ବହୁତ ଅତ୍ୟାଚାର କରୁଛନ୍ତି ଆଜି ମୋତେ ଏତେ ବିର କ୍ତ ଲାଗୁଛି କୁହନି କୁହନି।
କଣ ପାଇଁ ଗରମ ରୁ?
ହଁ ଗରମ ପ୍ରବଳ ଜୋରେ ହଉଛି।
ହୁଁ ଏତେ ଗରମରେ ତ ଚିଡ଼ଚିଡା ଖାଲି ଲାଗିବ ଆଉ କଣ କରିବା ଆଉ।
ହଁ ବା ଚିଡ୍ ଚି ଚିଡ୍ ତ ଲାଗୁଛି କୁହନ ଚୁଟି ଯୋଉ ରେଟ୍ ରେ ଝଡୁଛି ଗରମରେ ଆହୁରି ବିରକ୍ତ ଲାଗୁଛି।
ଏମିତି ହୁଅନ୍ତାନି ଏ ଗରମ ଦିନରେ ଚୁଟିକୁ କାଟିକି ର ରଖି ଦିଅନ୍ତୁ ତାପରେ ବର୍ଷା ଶୀତ ଦିନ ତାପରେ ଆଣିକି ଲଗେଇ ଦିଅନ୍ତୁ ବଢିଆ ହୁଅନ୍ତା କିନ୍ତୁ।
ହଁ ବା ବିରକ୍ତ ଲାଗୁଛି। ଆଉ କିଛି ଦିନ କଣ ରଜ
ଆଜି ଦିନରେ କେତେଥର ଚୁ ଚୁଟି କୁଣ୍ଡେଇକି ଚୁଟି କୁଣ୍ଡେଇ ଶୋଇଲା ବେଳକୁ ସେ ସବୁ ଛୋଟ ଛୋଟ ଚୁଟି ସବୁ ବାହାରି ପଡୁଛି। ତାକୁ ଟେକିଲା ବେଳକୁ ପୁରା ମୁଣ୍ଡ ଦରଜ ହେଇ ଯାଉଛି କଣ କରିବ ଏତେ ବିରକ୍ତ ହୋଉଚି। ଫେର୍ ତାକୁ ଚାରିଟା ବେଳେ କୁଣ୍ଡେଇକି ଆଁ ଫେର୍ ସବୁ ବାହାରି ସାଇଲାଣି।
ହଁ ପା ପୁଣି ରଜ କଣ କରିବା ଏଥରକ ରଜର ବିଷୟ ଭାବୁଛି। ଏ ଗରମରେ ସବୁ ବିରକ୍ତ ବିରକ୍ତ ଲାଗୁଚି।
ଏଥରକ ରଜରେ ସବୁଠୁ ବେଷ୍ଟ ବନ୍ଦ କରିଦବା ସବୁଠୁ ବେଷ୍ଟ। ଆଉ ଗରମ ବି ଲାଗିବନି।
ଓହୋ ଯୋଉ ଗରମ ଲାଗୁଛି ମତେ ଦୋଳି ଖେଳିବା ପରେ ଦୋଳି ଖେଳିଲେ ମୋ ମୁଣ୍ଡ । ଧିକ୍ ଧିକ୍ ବୁଲାଏ।
ହେ ତମେ ଖେଳି ପାରୁନ ହେଇଲୋ ବୋଉ।
ମାନେ ମୁଁ ଖେଳେ କିନ୍ତୁ ଅଧିକ ଖେଳିଲେ ମୋ ମୁଣ୍ଡ ବହୁ ଜୋରରେ ବୁନ୍ଦାଏ ବୁଲାଏ।
ଓହୋ ମତେ ଭାରି ପସନ୍ଦ। ଯେତେ ସ୍ପିଡ୍ ହଁ ମାନେ ମାନେ ଅଧିକ ସମୟ ଇଏ ହେଲେ ବାନ୍ତି ବାନ୍ତି ଟାଇପ୍ ର ଲାଗେ। କିନ୍ତୁ ଭଲ ଲାଗେ ମୋତେ ଖେଳିବାକୁ। ଆଉ ତମେ ଝୁଲା ରେ ବସୁନ ବଡ ବଡ ଝୁ ଥିଲା ଯୋଉ ରାମଦୋଲି ଆଉ ସବୁ ଏବେ ନୂଆ ନୂଆ ବାହାରିଚି।
ବସିବାକୁ ଭଲ ଲାଗେ କିନ୍ତୁ ମୁଁ ବେଳେ ବେଳେ ମୋ ମୁଣ୍ଡ କଣ ହେଇଯାଏ।
ଉଁ ମତେ ତ ଭାରି ପସନ୍ଦ।
ନା ଆଗରୁ ଛୋଟ ବେଳେ ଆମେ ଯୋଉ ବହୁତ ଖେଳୁଥିଲୁ। ଲୁଡୁ ଫୁଡୁ କେତେ କଣ ଖେଳୁ ଏବେ ଆଉ କିଛି ନାହିଁ।
ଏବେ ଆଉ ବଡ ହେଇଗଲୁଣୁ। ଏବେ ଆଉ କୁଆଡେ ଯିବୁ କୋଉଠି ଖେଳିବୁ ଫେର କିଏ କଣ ଦେଖିକି କହିବେ?
ହଁ ପୁଣି କିଏ କଣ କହିବ ଦୁନିଆ ପାଲା ବାହାରିବ।
ହଁ ହଁ ସେଇଆ। ସେଇ ବା ସେଇ ସିଚୁଆନ ଗୁଡାକ। ହେଇଗଲା ବେଳକୁ ଭାରି ଇଏ ଲାଗିବ ନିଜ ଘର ଆଗରେ ବି ଗୋଟେ ଖେଳି ପାରିବୁନି କହିବି ହେଇ ତା ଝିଅ ଏମିତି ଏଠି ଡେଉଁଛି ଏମିତି କରୁଛି ସେମିତି କରୁଛି ଗୋଟେ ଧନ୍ଦା।
ହଁ ବା। ଏଇଆ ଆଉ ଖାଲି ଏମିତି ଗରମ ମୋତେ ଯେ ଭାରି ଶୋସ ଶୋସ ଲାଗୁଛି ବିରକ୍ତ ବିରକ୍ତ ଲାଗୁଛି।
ଗାଧେ ନହେଲେ ଗାଧେଇ ପଡିଲନି।
ଯାଉଛି ଏଇନା ପୁରା ଧୁଆ ଧୁଇ ହେଇକି ଗୋଡ ହାତ ସବୁ ଧୋଇ ଧାଇକି ଶୋଇ ପଡିବି। ଟିକେ ନାଇଟ୍ ସ୍କିନ କେୟାର କରି ଦେଇକି ଶୋଇପଡିବି।
ଆରେ ଆଉ ନାଇଟ୍ ସ୍କିନ୍ କେୟାର୍ କଣ?
କିଛି ନାହିଁ ଖାଲି ଟିକେ ଫେସୱାସ୍ ଲଗେଇଦିଏ ଟିକେ ସେରମ୍ ଲଗେଇଦିଏ ବାସ୍।
ଓହୋ ହଁ ଫେସୱାସ୍ ଆଉ ସିରମ କୋଉ ବ୍ରାଣ୍ଡର ୟୁଜ୍ କରୁଛ?
ଫେସ୍‌ୱାସ୍ ଟା ମୁଁ ମିନିମାଲିଷ୍ଟ ର ଇଉସ କରେ। ଆଉ ସେରନ୍ ଟା ବର୍ତ୍ତମାନ ଆଗରୁଡଡର ୟୁଜ୍‌ କରୁଥିଲି। ଡର୍ମାଟର ଏବେ ମିନିମାଲିଷ୍ଟ ଏଟା କରୁଛି ଭଲ ଭଲ କାମ କରୁଛି।
ଓହଁ ହଁ ଏବେ ତାର ବି ମୁଁ ବି ମୁଁ ବି ଦେଖିଥିଲି ତାର ବି ଗୁଡାକ ଆସିଥିଲା ଦେଖିଥିଲି କି ଭଲ ପଢୁଛି ବୋଲିକି ମୁଁ ତ ସେଟା ୟୁଜ କରିନି।
ମୋ ମୁଣ୍ଡରେ ଏଇ ଗରମ ରୁ ଦିଟା ପିମ୍ପଲ ବାହାରିଥିଲା। ଦିଟା ମାନେ ଗୋଟେ- ହଁ ଦିଇଟା ବାହାର ଥିଲି। ଆଉ ଗୋଟେ ନର୍ମାଲ ଥିଲା ମାନେ କମେଇ ଯାଇଥିଲା ମୁଁ ତ କଣ କଲିି ନା ଯୋଉ ବ୍ଲାକେଟ୍ ବାହାର କରନ୍ତିନି ନା? ଯୋଉ କାଠ ବ୍ରଣ ହେଇଯାଏ ମୁଁ ସେଇଆକୁ ସେୟା ଭାବି ତାକୁ ଇଏରେ ଯୋଉ ବାହାର କରନ୍ତି ଯୋଉଥିରେ ନା
ହଁ ହଁ ସେ ଯୋଉ ଗୋଟେ ଷ୍ଟିକ ଥାଏ।
ହଁ ସେଇଥିରୁ ମୁଁ ସେଇଟା ବାହାର କରୁଥିଲି ବାହାର କରୁ କରୁ ସିଏ ମଚିରେ ବଡ଼ ଟେ ହେଇଗଲା ମାନେ ବା ବାହାରିଗଲା କିନ୍ତୁ ଖୁଲିକି ବଡଟା ହେଇଗଲା। ଆଉ ଦିଟା ଥିଲା ମାନେ ମିଶିକି ତିନିଟା ତିନିଟା ମୁଁ ଦି ମାନେ ମୁଁ କରୁଥିଲି ନାଇଟ ସ୍କିନ କେୟାର କରିଥିଲି ଏଇ ସପ୍ତାହ ଟା ଦିନେ ହେଲା ଇଚ୍ଛା ହଉନଥିଲା ଆଉ କରୁନଥିଲି ତାପରେ ତିନି ଦିନ ହେଲା ରେଗୁଲାର କଲି ମାନେ ଦିଟା ବ୍ରଣ ଯୋଉ ବାହାରି ଥିଲା ସେ ଦିଟା ପୁରା କମିଗଲା କିଛି ନାହିଁ। ଆଉ ଏଟା ର ସବୁ କମି ଯାଇଛି ଆଉ ଦି ଦିନ କଲେ ପୁରା ଚିହ୍ନା ଫିହ୍ନ ସବୁ ପଳେଇବ।
ବଢ଼ି ଚିହ୍ନ ପଳାଏ କି?
ହଁ ସବୁ ପଳାଏ।
ଆଉ ଯୋଉ ଯୋଉ ସ୍କିିନ ରେ ଗୋଟେ ଗୋଟେ ହେଇଯାଏ ନା ବ୍ଲାକ ବ୍ଳାକ ବ୍ଲାକ ବ୍ଲାକ ସ୍ପଟ୍ ଗୁଡ଼ାକ। କହିଯା ମାନେ ବ୍ରଣ ବ୍ରଣ ନ ଥାଏ ସେ ଖାଲି ବ୍ଲାକ୍ ସ୍ପଟ ଗୁଡ଼ାକ ହେଇଯାଏ ଯେମିତି ଇଏ ବାଗିଆ। ଯେଉଁ ମଶା ଟାଇପ୍ର।
ହୁଁ ହୁଁ ମଶା କାମୁଡ଼ିଲେ ସେମିତି ରେଡ୍ ପଡ଼ିକି ବ୍ଲାକ୍ ହେଇଯିବ।
ନା ନା ମୁଁ ସେଟା କହୁନି। ମାନେ ସ୍କିିନ ରେ ନ୍ତି ଇଏ ନଥାଏ ମାନେ ହାଲକା ବ୍ରାଉନ୍ ବ୍ରାଉନ୍ କଲର ସବୁ ଦାଗ ଦାଗ ଯଉରା ନୋଜ ପାଖରେ ଅଧିକ ଯୋଉ ହେଇଯାଏନି।
ସେରା ସବୁ ପଳେଇବ।
ପଳେଇବ ସେଗୁଡ଼ାକ।
ହଁ।
ନା ମୋ ମାମାଙ୍କର ପୁରା ସେମତି ସ୍କିନ ରେ ପୁରା ସେମତି ହେଇଯାଇଛି ନା। ଭାବୁଛି ତାଙ୍କର କଣ?
ନା ମୁଁ ଏଇ କଣ କରେ ନା ମୁଁ ମୋର ଟିକେ ବେଶୀ ଏଇ ଖୁଜୁ ଖୁଜିଆ ଜିନିଷ ତ ମୁଁ ସେଇଆକୁ ଫ ଫେସ୍ ପୁରା ଧୋଇ ଧାଇକି ଗୋଟେ ଫଟୋ ଉଠେଇଦିଏ ଏଇ ଆଇ କୁ ପଚାରି ଦିଏ ଯେମିିନ ଆଈ କୁ ପଚାର ଜି ସବୁ ତା ରେକୋମେଣ୍ଡେଡ଼ ନିଏ। କିନ୍ତୁ ମୋର ଦିଟାଙ୍କ ବହୁତ ଇଫେକ୍ଟିଭ କାମ କରୁଛି। ଉ ହୁଁ ଯୋଉ ମର୍ଣିଁ ସ୍କିନ୍ କେୟାର ଟା ଆଉ ନାଇଟ ସ୍କିନ୍ କେୟାର ଟା ବହୁତ୍ ମାନେ ଏତେ ସୁନ୍ଦର କାମ କରୁଛି ମୁଁ ମାନେ ବିନଥିଲି ଏତେ ସୁନ୍ଦର କାମ କରିବ ବୋଲି କିନ୍ତୁ ନାଇଟ କେୟାର ଉପରେ ଫିଦା। ଉଁ ନାଇଟ ସ୍କିନ୍ ଯଉ ମନିଙ୍ଗ ରେ ତ ମୁଁ ଖାଲି ଲଗାଏ କଣ କହିଲ? ସେଟା ଫିଲୋକ୍ଲିନ ଯୋଉଟା। ମୋର ଡ୍ରାଏ ସ୍କିନ୍ ତ ମୁଁ ଜେଣ୍ଟାଲ ସ୍କିନ୍ କ୍ଲିନଜର ଟା ଲଗେ ଆଉ ତାପରେ ଏଁ ଆସିକି ମୁଁ ଫେସରେ ଟିକେ ଟୋନର ଫୋନର ଲଗେଇଦିଏ।
ସବୁ ସେଟାବିଲ ର?
ନା ନା ଟୋନର ଟା ହେଲା ଟୋନିୟୁଲି ର।
ଆଚ୍ଛା ଆଉ ଗୋଟେ ଟୋନରଟା କ କଣ ଥିଲା ସେଟେ? ରେ ସି ରୁ ଗୋଟେ ନାଁ ଟେ ଥାଏ ସି କଣ ତା ନା ତାର ନା ନା ସିରୁ ଗୋଟେ ନା ମିଲ୍କ ଟୋନଲ୍। ଗୋଟେ ଅଛି।
ହଁ ସେଟା ତ ଆଉ ଗୋଟେ ମୁଁ କିନ୍ତୁ ଲଗାଏ ଏଇ ଯୋଉ ଟୋନିଓ ରେ।
ଓହୋ ଭଲ ସେଟା ବି ଭଲ।
ହୁଁ ଟୋନିୱଲ ଟା ବହୁତ ଭଲ। ତାପରେ ଯୋଉ ସ୍ନଲି ମୁଁ ସେ ନାଇଣ୍ଟି ସିକ୍ସ ର ଗୋଟେ ସେରମ୍ ଟେ ଥାଏ।
ଉଁ ହୁଁ
ସେଇଟା ଲଗାଏ। ତାପରେ ଟିକେ ମଶ୍ଚରାଇଜର ଲଗେଇଦେଲି ମଇଶ୍ଚରାଇଜର ଟା ଲଗାଇବା ନର୍ମାଲ ପଣ୍ଡ୍ସ ର।
ଲଗେଇକି ତାପରେ ଲଗେଇକି ଆମର କଣ କହିଲ।
ସନ୍ ସ୍କ୍ରିନ।
ସନସ୍କ୍ରିନ ସନସ୍କ୍ରିନ ଟା ଆଗରୁ ୟୁଜ୍ କରିଥିଲି ଫା